ହ୍ୟାଲୋ।
ହଁ କୁହନ୍ତୁ।
ହଁ କଣ କରୁଥିଲେ।
ଏଇ ବସିଛି ଆଉ।
ହଁ। ତମେ ଯୋ ଭୁବନେଶ୍ଵର କୋଉ ପଟେ ରହୁଛ ଆ ଏ ଖଣ୍ଡଗିରି ପଟେ।
ହଁ।
ଖଣ୍ଡଗିରି ପଟେ ସ୍କୁଲରେ ପଢୁଥିଲି ନା।
ହଁ ଏଠି ଖଣ୍ଡଗିରି ପଟେ ରହୁଛି ଆଉ।
ହୁଁ ସେପଟ ଯୋଉ ରହୁଥିବ ଖଣ୍ଡଗିରି ମେଳା ତ ଯାଉଥିବ ଦେଖିବାକୁ।
ହଁ ହଁ ମେଳା ହଉଛି ଯାଉଛୁ।
ହୁଁ ଏବେ ଯଉ ଯାଇଥିଲ ଯାତ୍ରା ଫାତ୍ରା ଦେଖିବାକୁ ଯାଅ ନା ନାଇଁ।
ହଁ ଖଣ୍ଡ ଖଣ୍ଡଗିରି ଯୋଉ ମାଘ ମେଳା ହୁଏ ମାଘ ମାସରେ। ଆମେ ଯାଉ ଦେଖିବା ପାଇଁ ବୁଲାବୁଲି କରିକି ଆସୁ। ସତର ଦିନ ଅଠର ଦିନ କାଳ ହୁଏ ନା।
ଭଲ ଭଲ ଜିନିଷ ସବୁ ପଡ଼େନି।
ଜିନିଷ ସବୁ ପଡ଼େ
ହଁ।
ଯାତ୍ରା ତ ସବୁ ଜିନିଷ ଏଠି ଆଭେଲେବୁଲ ଯାହା ଖୋଯିବ।
ନାଇଁ ସେପଟେ ରେଣ୍ଟ ଘର ରେଣ୍ଟ ଟା ଟିକେ ଶସ୍ତା ଥାଏ ନା ଆମ ଏପଟେ ଅପେକ୍ଷା।
ନା ନା ଏଠି ଆମେ ଅଛୁ ଯୋଉଠି ଅଧିକ ପଇସା।
ହଁ। ତ କହନ୍ତି ଖଣ୍ଡଗିରି ପଟେ ଟିକେ ରେଣ୍ଟ ଟିକେ କମ ଥାଏ। ମୁଁ କହନ୍ତି ତ।
ଏଠି ମାନେ ମେନ୍ ରୋଡ। ଟ ନା ଆଗରୁ ଥିଲା ଏବେ ରେଟ ବହୁତ ବଢିଗଲାଣି।
ହେଇଲା ନା
ଦିନ କୁ ଦିନ ସବୁ ହଉଛି ନା ଆ ପଇସା ବଢି ଯାଉଛି ରେଟ।
ଆଉ ସେ ପୁରା ଉପରକୁ ଯାଅ ସେ ଯୋଉ ପାହାଡ ଉପରକୁ ରହିବ।
ଥର ଯାଇଛି ଖଣ୍ଡଗିରି ପାହାଡ଼ ଉପରକୁ।
ତା ଉପରେ ଆମ ପାର୍କ ହେଇଗଲାଣି ନା କଣ।
ପାର୍କ ନା ନା ମ ମନ୍ଦିର ତ ଠାକୁରଙ୍କ ମନ୍ଦିର ଅଛି ।ଆଉ ବୁଲିବା ପାଇଁ ଜାଗା ବି ଅଛି ଭଲ। ପାହାଡ଼ ଉପର ଟା ଖଣ୍ଡଗିରି ଉଦୟଗିରି। ହଁ ସ ବାବା ଅ
ହୁଁ।
ଆଉ କଣ ଖାଇସାଇଲେଣି।
ନା ଆମ ଏ ରୋଷେଇ ହଉଛି ଆଉ ଖାଇନି ରୋଷେଇ କରୁଛି। ଗୋଟେ ସାଢ଼େ ଗୋଟେ ବେଳେ ଖିଆ ଯୋଉ ଜଲଦି ନଁ ସେଇ ସାଢ଼େ ଗୋଟେ। ଜଳଖିଆ ରୁଟି ଭଜା ଅଛି ତାପରେ ଚା ପିଇଥିଲି
ଆଉ କଣ କରିବ ନା ସେତିକି।
ନାଇଁ ରୋଷେଇ ତ ସାରି ଦେଇଛି ଆଉ କଣ କରିବି। ପୁଅ ସ୍କୁଲ ଦଶଟାରୁ ଚାରିଟା ତାର ହେଇଗଲା ତ। ସେଥିପାଇଁ ସକାଳ ଭାତ ଭାତ ଡାଲମା ଆଉ ଶାଗଭଜା ଆଳୁଝୁଡଙ୍ଗ ଭଜା ସବୁ ଭଜାଭଜି ଘରିକା କରିଦେଇଛି ସେ ଖାଇକିଗଲା । ଆଉ ବସିଛି ମୁଁ ହେଇ ରୁଟିିକି ଭଜା ଖାଇଥିଲି ମୁଁ ଆଉ । ହଁ ଖାଇବୁ ଆଉ ଟିକେ ଗଲେ ଭାତ ଖାଇବି ଆଉ ସକାଳୁ ଭାତ ଖାଇବାକୁ ଇଛା ହୋଉନି ନା ।
ଖାଇଲେ ଖାଇକି ଖାଲି ଶୋଇବା କଥା । ମେଡ଼ିସିନ ଖାଇଲେ କଣ ଭଲହୁଏ । ଏପଟ ସେପଟ ଟିକେ ହବ ଟାଇମରେ ଖାଇବ ଶୋଇବ । ହଁ
କେବେ ଖାଇଲେ ନିଦ ଲାଗିବ । ଯେତେ ସୋ ବି ଖାଇଲା ମାନେ ଏପଟସେପଟ ଟିକେ ହଉ ସବୁ ଚଳିବେ ଖାଇ ମ ଭ ଲାଗିବ ପୁଣି ପୁଣି ତିନିଟା ହେଇନଥିବ ଭୋକ କରିବ। ହୁଁ।
ସେଇଆପା
ତମେ କଣ ଏ ହାଉସ ୱାଇଫ ବୋଧେ ନା ।
କଣ କହିଲେ ।
ବ ତମେ ହାଉସୱାଇଫ ବୋଧେ ।
ହଁ ହଁ ଗୃହିଣୀ ତମେ
ହଁ ମୁଁ ବି ସେଇ ହଜବାଣ୍ଡ୍ କଣ ସର୍ଭିସ କରିଛନ୍ତି ନା କଣ ବିଜନେସ ।
ନାଇଁ ନାଇଁ ଆମର ଦୋକାନ ମୋବାଇଲ ଦୋକାନ
ହଁ ହଁ ହଉ। ସେ କଣ ଟିଫିନ୍ ନେଇକି ଯାଆନ୍ତି ନା ଆସନ୍ତି ଖାଇବାକୁ ।
ଆସନ୍ତି ଖାଇାବାକୁ ନା ।
ତିନିଜଣ ମଣିଷ ବେଶୀ କାମ ଲାଗୁନଥିବ ଆଉ ।
ନା
ତିନିଜଣ ତ ଆଉ ଅଳ୍ପରୁ ସେ ଯାହା ଯୋଡି ଥରତିନିଥର କରିବା କଥା ଅଳ୍ପଅଳ୍ପ ।
ହଁ ଉଠିଲ କେବେ ସକାଳ ଭୋରୁ ଉଠିଲ ଯ ନା ନାଇଁ ଦେ
ନାଇଁ ଉଠିଲା ଆସିକି ଯାହାହେଲେ ବି ସାଢେ ସାତଟା ଆଠଟା ହେଇଯାଉଛି ।
ହଁ ଶୋଇଲା ଶୋଇଲା ବେଳକୁ ଲେଟ ହଉଛି ନା ରାତିରେ ।
ହଁ।
ବାରଟା ଗୋଟେ ହଁ ଦୋକାନ ବନ୍ଦ କରଲା ଆସିକି ତାପରେ ଖାଇକି ଶୋଇଲା ବେଳକୁ ଲେଟ୍ ହଉଛି ।
ହଁ ହ।
ସକାଳୁ ନିଦ ଭାଙ୍ଗୁନି ଆଉ ଗାଁ ହେଇଥିଲେ ସକାଳ ଚାର ପାଞ୍ଚଟାରୁ ଉଠି ପଡୁଛେ ।
ହଁମ ଡେରିରେ ଶୋଇିଲେ କଣ କି ସକାଳୁ ନିଦ ଭାଙ୍ଗେନି। ଏଉ ନାଇଁ ଖବୁ ହୁଁ।
ଲେଟ ହେଇଯାଉଚି ଟିକେ କାଲି କାଲି କଣ ଅଛି କି?
କଣ କହୁଥିଲି ମୋରମ ତ ମୁଁ କହିଲି ଆମର ଶିଶୁ ମନ୍ଦିରରେ ଛୁଟି ପକୁ ହୁଏ ।
କେଜାଣେ ଦେଖିବା କଣ ହଉଛି ଯଦି ମେସେଜ ଘରିକା ଆସିଲେ ଜଣା ପଡିବ ଆଉ ।
ହଁ ହଁ ଶିଶୁମନ୍ଦିରରେ ସୂତା ଦଅନ୍ତିନି ନା । ସେଥି ପଠାଣ ବର କଥା ପ୍ରାୟତ ତୁମ ଦେଖ ଅ ପହିଲଲୋ ହୁଏ ନ
ହଁ, ହଁ।
ଆଉ ତମ ମାମା ବାବା ଘରେ ଭଲ ଅଛନ୍ତି ସବୁ । ତମ ବାପା ମାଆ ।
ହଁ ଭଲ ଅଛନ୍ତି।
ତମ ନା କଣ ଯମୁନା ଖାଲି, ଏଇଟା ଭଲ ନାଁ ନା ଡାକ ନାଁ।
ନାଇଁ ଭଲ ନା ଲକ୍ଷ୍ମୀପ୍ରିୟା।ଡାକ ନା ଯମୁନା ଆଉ।
ଆ ଆଉ ଗୋଟେ ଭଉଣୀ ଙ୍କ ନାଁ।
ତା ନା ଯୋଉ ରାଧା,
ଭଲ ଭଲ ସବୁ ନାଁ ଦେଇଚ ଆଉ। ଭାଇ ନାଁ,
ଭାଇ ନା ସିଦ୍ଧାନ୍ତ,
ଆଉ ତାଙ୍କର କାହିଁକି ତମଠୁଅଲଗା ହେଇଗଲ?
ହଁ ସେ ଅଲଗା ହେଇଯାଇଛି କେମିତି ଗୋଟେ ଆଉ, ଯାହା ନା ଦିଆ ହେଇଛି ଗାଁ ରେ ଆଉ କଣ କରିଆ? ସେତେବେଳେ ହଁ ଜେଜେ ଜେଜେମା ମାନେ ଯାହା ଦେଇଥିଲେ। ଏବେ ତ ଆମେ ନାଁ ଦେଉଛେ କି?
ଭଲ ଭଲ ଗାଁ ରେ ଖାଉ। ମଣିଷ ଭୂନେଶର ।
ହଁ।
ଆଗରୁ ସବୁ ଠାକୁର ଙ୍କ ନାଁ ଦେଇ ଦଉଥିଲେ ସବୁ ନାଇଁ?
ହଁ ଗୋଟେ ଠାକୁର, ଠାକୁର ଦେବା ଦେବୀଙ୍କ ନାଁ ଦଉଥିଲେ।
ହଁ? ଯେ, ଆଜି କାଲି ଠୁ ବେଶି ଜୋର୍ ପୁରା ଗରମ ପଡିଯାଇଛି । ସେ ଦଡରେ ବଢ ବର ହତା ନା କି?
ପ୍ରବଳ ହଉଚି।
ହଁ ରୋଷେଇ ଘରେ ତ ରୋଷେଇ କରିବା ଇଚ୍ଛା ହଉନି।
ଆ କଣ କରିବା, ରୋଷେଇ କରିବାକୁ ପଡିବ।
ହଁପା, ଜମା ଇଛା ହଉନି ଖାଲି ବାଧ୍ୟହେ ନ କଲେ ନ ଖାଇବ, ଚୁପ୍ ଚାପ୍ ହେଇ ବସି ବିଶ୍ ବିଶ୍ ପଖାଳ ଖାଇବ।ଇଛା ହଉଛି।
ଆଉ କଣ ରୋଷେଇ କରୁଛନ୍ତି କଣ?
ଶସୁର ଖାଆନ୍ତି, ଉସୁନା ଖାଆନ୍ତି। ସେ ଅରୁଆ ଖାଆନ୍ତିିନି। ତାଙ୍କ ପାଇଁ ଉସୁନା ଭାତ ସଇଲା।ଗ୍ୟାସ ପୋଛା ହେଲା। ସକାଳୁ ରୁଟି ହେଲା।ଭଜା ହେଲା। ଦଶଟାଳୁ ଖାଇଲେ, ତାପରେ ପୁଅ ପାଇଁ ଗୋଟେ ଆଳୁ ସିଝେଇଲି। ତାର ଟିକେ ମିକ୍ସଚର, ଫିକସ୍ ର ଦେଇ ପାଗ କଲି ସିଏ ତୋ । ପଖାଳ ଭାତ ଖାଇକି ଗଲା।ଏବେ ଉସନା ଭାତ ସଇ ଲା। ଗ୍ୟାସ୍ ପୋଛା ହେଲା, ଡାଲମା ବସେଇଲି, ଗୋଟେ ପଟେ ଅରୁଆ ଭାତ ବସେଇଲି। ପୋଟଳ ଆଳୁ ଭାଜିଛି, ଆଳୁ ଟିକେ ଭତ୍ତା କ କରି-କରିମୀ। ତ ଡାଲମା ଟିକେ ପଘାରିମି। ତାପରେ, ଖାଇଲା ବେଳକୁ ତା ସହିତ ପାମ୍ପଡଟେ ଛାଣି ଖାଇବୁ ଆଉ।
କେତେ କଣ କରିଦେଇଛନ୍ତି ଆଉ।
ସେ ଗରମ ପ୍ରବଳ ହଉଛି। ଇଚ୍ଛା ହେଉନି। ମରିଯିମି।ନିଜକୁ ନିଯେ ହାଇ କରିଦେମି। ବଟ୍ ଆସ କାଇ ମୋ ତଣ୍ଟି ରେ ଗଲିବନି।
ଉ ହୁଁ ହୁଁ।
କାଲିଠୁ ନ ଆସିକି ଘରୁ ଯାଇଥିଲି ଘରୁ। ସେଠି ବସି ବସ ହଁ ବ ତ କାମ କରିବାକୁ କଷ୍ଟ ଲାଗେ। ସେ ବସି ପଡ଼ିଥିଲେ କେତେ ଦିନ ହେଲାଣି।
ଆଉ ଘରକୁ ଗଲେ ଆଉ ଘରେ ଟିକେ ମା ଛନ୍ତି।ଭଉଣୀ ଭାଇ ଭାଇଭାଉଜ ହେରିକା କିଏ ଥିବେ ଯଦି? ତ ସେମାନର ରୋଷେଇବାସ କରିକି ଦବ।
ନେମା ହଁ। ମା ଦି ବର୍ଷ ହେଲାଣି ଏ ହାର୍ଟ ଚୋଟରେ ଏକ୍ସପାର କରିଯାଇଛନ୍ତି।
ଓହୋ।
ହ। ବାବା ଆମର ରିଟାୟାର କରିନଥିଲେ। ମାଙ୍କର ହଁ କିଡିନ ଟିକେ ଥିଲା କିନ୍ତୁ ହାର୍ଟ ଚୋକ୍ ହେଇଗଲା। କଣ ବର୍ଷରେ ମରିଗଲେ। ଗଲେ ଘରେ ଦିଦି ଅଛନ୍ତି ଭାଉଜ ମାସେ ମାସେ ରହିବେ ଏ କାମ କରିବାକୁ ମତେ ପଡେନି ମୁଁ ଘର ପ୍ରତି ପରିଷ୍କାର ପରିଚ୍ଛନ୍ନ କରିଦଏ ରୋଷେଇ ଘରକୁ ଯାଏନି। ଘରଦ୍ଵାର ସଫା ଫଫା କରିଦିଏ ରୋଷେଇ ଘରେ ବେଶୀ ଗରମ ନା ଘରଦ୍ଵାର ସଫା କଲେ ବି ଫ୍ୟାନ ନହେଲେ ଏସି ଲଗେଇ କରେ ଏଠି କଣ ରୋଷେଇ ଘରେ ଆଉକିଛି ଲଗେଇ ହବନି। ତମର ଏମିତି ଚିମିନି ସାମ୍ନାରେ ଖାଲି କରିବ ଆଉ କିଛି ନାହିଁ। ହଁ,
ରୋଷେଇ ଘରେ ଏସି ଲଗେଇଦବେ,
ନାଇ ବିଲ୍ ଟା ସେମିତି ଆସିବ ନା। ସବୁଜାଗା ଏସି ମେନଟେନ କଲେ ଦେହ ଖରାପ ହଉଛି ତ ନାଇ ଫ୍ୟାନ୍ ଲାଗିଛ ଛୋଟ ଫ୍ୟାନ ଲାଗିଛି ଯେ ମୁଁ ଲଗାଏନି କାରଣ ଫ୍ୟାନ ଲଗେଇଲେ ଏପଟେ ଗ୍ୟାସ ଟା ପଡେଇଲେ ଚିମିନ ଏପଟେ ଲାଗିଛି। ସବୁଆଡେ ସବୁ କଲା ବେଳକୁ ବିଲ୍ ଟା ବି ଉଠୁଛି ବେଶୀ ଆଉ ସେ ଗିଜର ଏରା ସବୁ ବେଶୀ ବିଲ୍ ଉଠେ ଆଉ କିନ୍ତୁ କଷ୍ଟମତେ ହଉଛି କରିଦଉଛି ଆଉ। ଅ ହଉ। ହଉ ରଖୁଛି ପଛର ନହେଲେ କଥା ହେବା ଆଉ।
ଆ ହଁ ଆଉ କଣ ଯୋଉ ରୋଷେଇ ରାତିରେ କଣ କରିବେ?
ରାତିରେ ରାତିରେ ବୋଧେ ହେଇ ସେ ହ ଅ ହ ପରଟା ନହେଲେ ରୁଟି ଭଜା ଭୁଜି ଏଇ ସବୁ ହବ ଆଉ ଭଜା ଟିକେ ହବ ଡାଲମା ଯଦି ଆମର ବଳିଯିବ ଡାଲମା ଟିକେ ରଖିଦେବି ଦିନର ଡାଲମା ଟା ଶଶୁରଟେ ତ ଡଲମା ଖାଆନ୍ତିନି ତାଙ୍କ ପାଇଁ ଟିକେ ଭଜା ଭଜି ହବ ମୋରୋ ଡାଲମା ରହିଗଲା ଆମେ ଶାଶୁଙ୍କର ଗୁରୁବାର ମୋର ବି ଗୁରୁବାର ଆମେ ଡାଲମା ରୁଟି ରୁଟିଟିର ତ ତେଲ ପୁରା ପରଟା କରେନି ଖାଲି ରୁଟି ରେ ଜଷ୍ଟ ଟିକେ ତେଲ ଅଏଲ ମାରିଦିଏ। ହଁ, ଶଶୁରଙ ନାଁ ଟିକେ ପଡୁଛି ତ ସେଇ ତେଲରେ ସେଥିପାଇଁ ମୁଁ ତେଲ କହୁନି ଅଏଲ କହିଦଉଛି କିନ୍ତୁ ତାଙ୍କ ନାଁ ସେଇନା ହ ଆଉ ହଁ ହଁ,